ହଁ କଣ ଖବର ତମ ସବୁ ସାଡେ।
ହଁ ଏଇ ଟିକେ ବର୍ଷା ହଉଥିଲା ଆଉ।
ହଁ ଆଜି ପାଗଟା ବି ଟିକେ ଏମତି ଘୋରେଇଥିଲା ଆଉ, ମୁଁ କହିଲି ଭାଇ ତମ ଆଡେ ଜୋର୍ ବର୍ଷା ହେଇଛି?
ହଁ ସେମତି ହେଇଛି।
ହୁଁ ହୁଁ। ଭଲ ହେଲ ସ୍ୱାସ୍ଥ୍ୟ କାମ ପାଇଁ ଭଲ ସୁବିଧା ହେଲା ଆଉ। ହଁ କଣ କରୁଥିଲ?
ଏଇଠି ବସିଥିଲି ଆଉ, ତମର ଟିଉସନ ସରିଲାଣି?
ହଁ ଟିଉସନ୍ ସରିଲାଣି।
ଆ ଆଜି କଣ ପଢେଇଲ?
ଆଜି ପଢା ହେଲା ସାଇନ୍ସ ପଢା ହେଲା।
ଓ ହୋ, କୋଉ ବିଷୟ?
ଆମର ଯୋଉ ହର୍ବି ଭରସ, କାହ୍ନି ଭରସ ଆଉ ଓମନି ଭରସ।
ଓ ହୋ। ପିଲା ବୁଝି ପାରୁଛନ୍ତି ଟି?
ହଁ, ଭଲସେ ପଢେଇବ ।
ହୁଁ। ଆଉ ତମେ ଟ୍ୟୁସନ କରୁଛ?
ନା ମୁଁ କରୁନି।
କାଇଁ ଟିଚିଂ ଲାଇନ ଉପରେ ଏତେ ଇଣ୍ଟରେଷ୍ଟ ନୁହଁ ବଧେ?
ନା।
ଆଉ କଣ ଫ୍ୟୁଚର ପ୍ଲାନିଂ ପଢାପଢି କଣ କରିବ?
କଣ ଏଇ କମ୍ପ୍ୟୁଟର ସାଇନ୍ସ ଉପରେ କରିବା ଆଉ।
ଉଁ ହୁଁ। କଣ ତା ବିସୟରେ କିଛି? ଟିପ୍ସ ଦେଲ, କମ୍ପ୍ୟୁଟର୍ ସାଇନ୍ସ।
ଯେମତିି ଆମେ ଗୋଟେ ଆପ ବନେଇବା।
ହୁଁ।
ସେ ଚାପ ଟା କେମତି କାମ କରିବ ତାର ଫଙ୍କସନ କଣ ହବ?
ହୁଁ।
ସେଟା ଟିକେ ଜାଣିବା।
ହୁଁ।
କମ୍ପ୍ୟୁଟର ଉପରେ ତ ଆଜିକାଲି ସବୁ ଜିନିଷ ଡିପେଣ୍ଡ କରୁଛି ଆଉ।
ହଁ କମ୍ପୁଟରଟା ଆଜି ବେସିକ ଜିନିଷ ସବୁ ହେଇଗଲାଣି, କମ୍ପୁଟରରେ ସବୁ କାମ ହଉଛି। ବ୍ୟାଙ୍କ ଠୁଁ ଆରମ୍ଭ କରି ଯେତିକ ଯାବତ୍ୟ ଫିସଲ କାମ ସବୁ ଜଣା।
ହଁ।
ଗୋଟେ ନେସେସରୀ ପ୍ୟାଣ୍ଟ ହେଇଗଲାଣି ଆଉ ।
ହଁ ତମେ କମ୍ପ୍ୟୁଟର ଶିଖିଛ?
ହୁଁ ଶିଖିଛି। ଶିଖିଛି କିନ୍ତୁ ପ୍ରାକ୍ଟିସ ଛାଡିଗଲାଣି ଆଉ।
ହଁ ପ୍ରାକ୍ଟିସ୍ କାଇଁ ଛାଡୁଥିଲ।
ସରିଗଲାନି ନା କଲେଜ ସରିଗଲା ଆଉ ତା କୋସ ଟା ବି ସରିଗଲା ଆଉ ଯାଇ ହେଲାନି ଆଉ।
ଓ ହୋ। ତାପରେ ଆଜି କଣ ବିଲୁକୁ ଯାଇଥିଲ ବା।
ହଁ ହଁ ଆଜି ଟିକେ ବର୍ଷା କାଲି ହେଇଥିଲା, ଶୁଖି ଯାଇଥିଲା ବିଲ ଆଜି ଟିକେ ତଳି ବଗରା ପଡିଲା ଆଉ।
ହଁ।
ହଁ।
କଣ ସବୁ କଲ ବିଲରେ?
ବିଲରେ କଣ କରିବ ଉ ଯୋଉ ହଳ ବୁଲା ହେଇଥିଲା ଏ ବିଲ ଟା। ହଳ ବୁଲା ହେଲା ବର୍ଷଙ୍କର ହେଲା ଯୋଉ ମଝିରେ ମ ଟୋଟାଲ ଘାସ ଘସ ଉଠି ଯାଇଛି, ପୁରା ଫୁଲ ସେ ହାତରେ ପ୍ରାୟ ବର୍ଷା ହେଇଥିଲା ମାଟିଟା ଟିକେ ଓଦଳଆଥିଲା ତାକୁ ଫାଷ୍ଟ ହାତରେ ଯୋଉ ଯେତିକି ଜାଗାରେ ଚଳଟା ପଡିବ ସେତିକି ଜାଗା ତାକୁ ଆଗ। ଘାସ ବଗେର ଉପାର ଦେଇ ପୁରା ଏ ଯୋଉ ଘାସ ଆଉ ଯୋଉ ଧାନର ଯୋଉ ମୂଳ। ଧାନ ଗଛ ଆର ବର୍ଷ। ରୁ ଧାନ। ସେଇଟା ସବୁ ପଡିଥିଲା ତା ସେ ଇଏ ରୁ ମାନେ କିଛିଟା ମାନେ ବୋଧେ ହ ବୋଧେ ଦି ଦି ଫୁଟ ତିନି ଫୁଟ ଚାରି ଫୁଟ ଚାରି ଫୁଟ ପାଖାପାଖି ମାନେ ଲମ୍ବର
ହୁଁ।
ଭଲ ସେ ପୁରା ବଡ ଆକାରରେ ଟିକେ ନିଟ ଆଣ୍ଡ କ୍ଲିନ୍ କରିଦଲୁ ତାପରେ କୋଦଳରେ କୁ କୁପେଇ ଦେଇକି କୁପେଇଲା ଦେଲା ପରେ ମାଟି ପୁରା ଝୁର୍ ଝୁରିଆ ହେଲା ପୁରା । କୁପେଇ ଦେଇକି ସେଥିରେ ଧାନ ଯୋଉ ନେଇ ଧାନ ବିହନ ଧାନ ବିହନ ଟୋଟାଲି ଯେମତି ପକାନ୍ତିନି । ପକେଇ ଦେଇ ତାପ ରେ ତାକୁ ବତା ଚଲେଇଦେଲୁ ବତା କ ମାନେ ଚଲେଇଲେ ପୁରା ଲେବୁଲ ହେଇଯିବ । ତାକୁ ଦେଲେ ଲୁ । ଆଉ ଯୋଉ ଅବଶ୍ୟ ଯ ଧାନ ଉପରୁକୁ ଦେଖ ତାକୁ ମାନେ ଅଲଗା ସାଇଡ ରୁ କୁପେଇକି ମାଟି ତାକୁ ହାତରେ ଦାବିଦେଇ ବିଞ୍ଚିଥିଲୁ ବିଞ୍ଚି ଦେଇକି ଖତ ପକେଇ ଦେଇ ଦିଟା ପତାକା ମାରିଥିଲୁ ମାନେ ଚଢେଇ ବଗରା ନ ଇଏ କରିବା ପାଇଁ ଆଉ।
ଓହୋ ଆଉ ତମ ସେପଟେ କଣ ବଳଦ ହେରିକା ଅଛନ୍ତି ନା ଟ୍ରାକ୍ଟରରେ ହଳ କରାଯାଏ।
ଟ୍ରାକ୍ଟର।
ହୁଁ କାଇଁ ତମ ସିଆଡେ ବଳଦ ନାହାନ୍ତି ।
ଆଉ ବଳଦ ନାହାଁନ୍ତି ଆଗରୁ ହଉଥିଲା ଚାଷ ଏବେ ହଉନି ।
ହଁ ଆଗରୁ ତ ଲଙ୍ଗଳ ଦ୍ଵାରା ଚା ଚାଷ କରାଯାଏ।
ହୁଁ ଲଙ୍ଗଳ ଭଲ ଚାଷ କରାଯାଏ ଭଲ ତାଡି ବି ହୁଏ ବହୁତ ଗଭୀର ମାନେ ଚାଷ ହେଇଥିବ ଏବେ ଟ୍ରାକ୍ଟର ଯୋଉଠି ଲଙ୍ଗଳ ପଶିଲା ସେଇଠି ହେଲା ନ ହେଲେ ନାହିଁ ।
ହଁ ଆଉ ସିଏ ବି ଲୋପ ପାଇଗଲଣି।
ହଁ ବଳଦ କୋଉଠି ଅଛନ୍ତି ଯଉ ବଳଦର ଲଙ୍ଗଳ ବି ଆଉ କୋଉଠି ଆସୁଛି ।
ହଁ। ଆଗରୁ ସିନା ଗାଁ ଗହଳି ମାନଙ୍କରେ ଥିଲେ ।
ହୁଁ।
ଆଉ ତମର ଗାଈଗୋରୁ ଅଛନ୍ତି?
ନାହାଁନ୍ତି ନା ଆମର ନାହାଁନ୍ତି।
କାଇଁ ରଖୁନ।
ନାଇଁ ଥିଲା ଗାଈ, ବୋଉର ଦେହ ଖରାପ ହେଲା କରିପାରିଲାନି । ବୋଉର ଦେ ଦେହ ଖରାପ ହେଲା ଆଉ କଲୁନି ଆଉ ଛାଡିଦେଲା ଆଉ ବିକିଦେଲୁ ଆଉ।
ଅ ହୋ ।
ଯୋଉ ପ୍ରେସର ପଇଲା ଏକୁଟିଆ ଲୋକ ଗାଈ ଦୁହାଁ ଦୁହିଁ ତା ଯୋଉ କାମ କଲା ବେଳକୁ ପ୍ରେସର ପଇଲା । ତା ହାତ ବିନ୍ଧିଲା ଦିଟାଙ୍କ ହାତ ବିକି ଦେଲୁ ଆଉ।
ଆଜି କାଲି ତ ଆଉ ଗାଁ ଗଣ୍ଡାରେ ଗାଈ ବି ନାହାନ୍ତି ।
ରଖୁ କରିପାରିଲେ ଯିଏ କରିପାରୁଛନ୍ତି ସେମାନେ ରଖୁଛନ୍ତି, ଆଉ ଯେ କରିପାରିବନି ତ କେମିତି ରଖିବି କହିଲ। ଗୋଟେ ଗୋମାତା ରଖିଲେ ମୁଁ ତାକୁ ଯାହା ତା ନିୟମକୁ ତାକୁ ସେବା କରିବା । ସେଇଟା ଯିଏ କରିପାରୁଥିବ ସେଏ କରିବ, ଯିଏ ନ କ କରିପାରୁଥିବ କେମିତି କରିବ?
ହଁ।
ଆଜିକା ଡେଟ ରେ ମାନେ ଗାଈଗୋରୁ ରଖିବା ଭଲ। ପରିବାର ପାଇଁ କ ଘର ପାଇଁ ଭଲ। ଆମର ଏପଟେ ମ ଯୋଉ ଘଡଘଡି ହେଇଥିଲା ଗୋଟେ ସ୍ତ୍ରୀଲୋକଟେ ବାନ୍ଧିଥିଲା ବିଲରେ ଗାଈ ଟାକୁ, ମାନେ ଘଡଘଡ଼ି ମାଇଲା ସେ ଯାଇଥିଲା ଆଣି କୁ। ଇଥିଲା ଆଣିବାକୁ ଘଡଘଡି ମାଇଲା ସ୍ତ୍ରୀ ଲୋକ ଟା ପୁରା ଛାଟି ହେଇ ପଇଲା, ଗାଈ ଉପରେ ଘଡ଼ଘଡ଼ି ପଇଲା ଗାଈ ମରିିଗଲା।
ହଁ ବା ସେ ବା ଅଛି।
ସ୍ତ୍ରୀ ଲୋକର ଯୋଉ ଥିଲା ଯୋଉ କାଳଟା ସେ କାଳ ଟା କଟିଗଲା ଗାଈ ଉପରେ। ତ ଗାଈଟା ବଞ୍ଚେଇଦେଲା ନା ନାହିଁ?
ହଁ ସେଇଟା ପା ଗାଈ ଯୋଉ କିଛି ବିପଦ ଆସିଲେ ତମ ମୁଣ୍ଡ ଉପରୁ ଗାଈ ମାନେ ନେଇଯି ଜାନ୍ତି ସେଇଟା ଅଛି।
ହୁଁ।
ଅ ଆଉ କୁକୁର, ବିଲେଇ ରଖିଛ?
ନାଇଁ ସେ ରଖିନି। କରିପାରିବା ଆଉ କରିବା ନା। ହଁ। ଘର ବି କାହାର ଏତେ ପସନ୍ଦ ନୁହଁ। ଶୁଆ କୋଉଠି ମିଳୁଛି ଶୁଆ ବା ଇଲିଗାଲ। ଶୁଆ ଆଣିଲେ ଶୁଆ ମିଳୁନାହିଁ।
ଓ ହଁ।
ଶୁଆ ମାନେ ଇଲିଗାଲ ଆଣିଲେ।
ଅ ହଁ ଆମର ଗୋଟେ ଥିଲା ଯେ ତାକୁ-ଉ-ଉ -ଉ ଯୋଉ ନେଉଳ ଖାଇଦେଲା।
ହୁଁ ହୁଁ।
ହଁ ସିଏ ଭଲ ମଣିଷଙ୍କ ଭଳିଆ କଥା କୁହେ। ନାଇଁ ବା ଆ ଆମର ନଥିଲା ବା ସିଏ କୋଉଠୁ ଓଧ କି ନେଉଳ ଆସି ତାକୁ ନେଇଗଲା ରାତିରେ ଆମେ ଆଉ ଜାଣିପାଇଲୁନି। ଖାଲି ପର ଉରାକ ପଡିଥିଲା ଭାରି ମନ ଦୁଃଖ ହେଲା।
ହୁଁ।
ହୁଁ। ସିଏ ବି କଥା କୁହେ ପୁରା।
ବହୁତ ସୁନ୍ଦର ଲାଗେ।
ହଁ ଏ ମିଟୁ ମିଟୁ ଡାକେ ନା।
ଅ ହ, ଆଉ ଆଉ ତମର କଣ ଚାଷ ବଗେରା ହେଲାଣି ସେପଟେ?
ହଁ ଆମର ବି ସେମିତି ଏଇଠି ହଳ ହଉଛି ଆମର ଏଠି ଦିଟା ବଳଦ ଅଛନ୍ତି।
ହୁଁ ହୁଁ।
ସେଇ ତାଙ୍କରି ଦ୍ୱାରା ହଳ ହଉଛି ଆଉ
ହୁଁ ହୁଁ। ଆଉ ତମର ପୂର୍ବ ହଁ ତମ ମାନେ ପୂର୍ବବର୍ଷ ଯୋଉ ସବୁ କାମ ଅଛି ଆଉ ଲୋପ ପାଇନା ଆମର ଏପଟେ ବୁଡି଼ ଗଲାଣି ସବୁ।
ହଁ। ନାଇଁ ଆମର ଅଛନ୍ତି ଦି ଜଣ ଅ ଅଛନ୍ତି ଆଉ ସେ ବହୁତ ବ ୟସ ହେଲାଣି ବି ତାଙ୍କୁ, ସେ ଆଉ ଚାଲି ବି ପାରୁନାହାନ୍ତି।
ହୁଁ।
ହଁ।
ହଁ ଆଉ ତମ ସେପଟେ ସବୁ କଣ ପୂଜା ପର୍ବ ସବୁ?
ପୂଜା ପର୍ବ କଣ ଏବେ ତ ଆମର ଯୋଉ-ଉ-ଉ ମଙ୍ଗଳବାର ପୂଜା ହୁଏ।
ହୁଁ ହୁଁ ମଙ୍ଗଳ ପୂଜା ତ ହୁଏ।
ହଁ ସେଇଟା ହବ ଆଉ।
ଆଛା।
ହଁ। ତମ ସେପଟେ ହୁଏ ମଙ୍ଗଳବାର ପୂଜା?
ହଁ।
ଆଁ ହାଁ।
ତମ ସେପଟେ ବି ହୁଏ ପୂଜା।
ହଁ-ଅ-ଅ-ଅ ଓଡିଆରେ ତ ବାର ମାସରେ ତେର ପର୍ବ ଆଉ।
ହୁଁ। କଣ ଆଉ, ଆଉ ରାତି କି କଣ ଖାଇବା?
କଣ ରାତି କି ପଖାଳ ଆଉ କଣ ହବ ଭଜା ହେଇରା ଆଉ।
ହୁଁ ହୁଁ ଭଲ ପଖାଳ ଖାଉଛ ପେଟ ଥଣ୍ଡା ନିଦ ହବ ଆଉ।
ଆଉ।
ହୁଁ ଗରମ ହଉଛି ଆଉ କଣ କରିବା।
ହଁ ଗରମ କଣ କହୁଚନ୍ତି ଏଇ ମାସରେ ଟିକେ ବର୍ଷା ହବ ପୁଣି ଆମର ଜୁଲାଇ ମାସ ଠାରୁ
କଣ ହଉଛି ପାଣିପାଗ କଥା କିଛି କହିହବନି। ପାଣିପାଗ ରେ ଆଉ କିଛି ନିର୍ଦ୍ଧିଷ୍ଟ ତାରତମ୍ୟ ନାହିଁ। କେତେବେଳେ କଣ ହଉଛି କେତେବେଳେ ନାହିଁ। ଦେଖୁଛ ପାଣି ଦେଖୁଛ ପାଣି ପାଗ ପାଇଁ ଖରା ହଉଛି, କେତେବେଳେ ଡ୍ୟାମ ବନ୍ଧ ସବୁ ଗେଟ୍ ଖୋଲିଦେବେ ପାଣି ମାଡ଼ି ଆସୁ ବନ୍ୟା
ହଁ ଆରେ ତମ ସେପଟେବା ଗୋଟେ କଣ ଅଛି?
କଣ ଅଛି?
ହେ ଦଳେଇ ଘାଇ ଟା ତମ ସେପଟେ ଟି?
ହଁ।
ହଁ ସେପଟେ ତ ବନ୍ୟା ହଉଥିବ?
ନାଁ ଏ ତଳ ଅଞ୍ଚଳ ରେ ଯୋଉମାନେ ରହୁଛନ୍ତି ସେମାନେ ଟିକେ ହଇରାଣ ଆଉ।
ଓଃ ମାନେ ଆମେ ଯୋଉ ତଳ ଟା କହିବାକୁ ଗଲେ ଆମର ଏଇ ଯୋଉ ବିତ ତାରତୁଲ ଆଡେ ନା?
ହୁଁ।
ଓ ସେପଟେ ସେ ବନ୍ଧର ହଁ ସେପଟେ ତ ମହାନଦୀ ଆସିଛି ନା ଏ ଉ ୟେ
ହୁଁ ହୁଁ।
ଅଁ ହଁ ହେ ସେଇଥି ପାଇଁ ଆଉ
ହଁ।
ଆଉ ସେଠି କଣ ଗୋଟେ କହନ୍ତି ପଡିଛି ସବୁ କଣ ପଡିଚି, ତମେ କେବେ ଯାଇଚ ସେଠି?
ମୁଁ ସେଇପଟ ଲାଇନରେ ଜାନଥିଲି କଣ ଯଉ କଣ କଣ ତା ବଡବାପା ଆଉ ପୁତୁରା ଯାଇଥିଲେ କାଳେ ଇଏ କରିବାକୁ କଣ ଯାଇଥିଲେ ସବୁ ମାନେ ନେଇକି କଣ ପାଣିରେ ଭସେଇକୁ ନା କଣ ଯାଇଥିଲେ, ଏ ଯୋଉ ଠାକୁର ହୁଅନ୍ତିନି ଯୋଉ
ହଁ।
ଠାକୁରଙ୍କ ର ଯୋଉ ଫୁଲ ଫୁଲ ନେଇଥିଲେ ପକେଇବାକୁ କାଳେ ପୁତୁରାର ଗୋଡ ଖସିଯାଇଥିଲା ପୁତୁର କାଳେ ଭାସିଗଲା। ମନୋହର। ଟାଣି ଦେଲା। ଆଉ ତାକୁ ବଡ଼ାପା ବଞ୍ଚେ ଏଇ ବଡ ବାପା ପୁଅ ଭାସିିବ ତା ବଡ ବାପା ପୁତୁରା ଦିଜଣ ଯାକ ମରି ଯାଇଥିଲେ। ହୁଁ।
ହଁ ଏବେ ବି ଏଇ ଯୋଉ ଗଣେଶ ପୂଜାରେ ବି ଗୋଟେ ଛୁଆ, ଛୋଟ ଛୁଆଟେ ବି ମରି ଯାଇଥିଲା ଏ ଯୋଉ ଭସାଣୀ ରେ ଯାଇ ନା
ବ
ଭେଳା ନେଇକି କଥା ଆଉ।
କାହାର୍ ଯାଆର ଯେତେ ଦିନ ଆୟୁଷ ଅଛି ସେତିକ ଦିନ ବଞ୍ଚିବ ଆଉ ଆମର ସେଥିରେ କଣ ଅଛି।
ହଁ-ଅ-ଅ ନାଇ ସେ କଣ ସେଠି ସବୁ ପଥର ବନ୍ଧ ଭଳିଆ ହେଇଛି କି?
ହଁ ପ ଏବେ କହିଛନ୍ତି ମାନେ କଣ କହିଲ ମାନେ ସେଠି ଗୋଟେ କରୁଚୁ ମାନେ ସେ ଜାଣି ଲୋକ ଜାଣିବେ ନା, ଲୋକ ଜାଣିପାରନ୍ତିନି ହଁ ସଡନ୍ ପସିଯାନ୍ତି। ପାଣି କେତେ ରହୁଛି କଣ ଜାଣିପାରନ୍ତିନି, ଏବେ ପଥର ଟାଇପ ର ବନ୍ଧ ସବୁ କରିଦେଇଛନ୍ତି ପୋଲ ଟାଇପ ର।
ଆ ହୋ।
ବିପଦ ସଙ୍କେତ ଭଳିଆ ଲେଖିକି ମାରିଦେଇଛନ୍ତି ଇ ଇଏ ଭଳିଆ ଆଉ।
ହଁ ସେଇଟା କରିବା କଥା ନା, ଲୋକ ତ ଜାଣିପାରୁନାହାନ୍ତି ନା।
ଆଗରୁ ହେଟା କିଛି କେହି ନଥିଲେ ନା ଆଗ ଶଡ଼ନ ପଶି ଯାଇ ଗାଧୋଇ ପଡୁ। ତଥାପି କରଥିଲି ସବ୍ ଏବେ ଲୋକଙ୍କର ଭୁଲ ସେଦିନ ଦେଖିଲେ କେତେ ଲୋକ, ମଲେ ତାଙ୍କେ ତାଙ୍କ ମୁଣ୍ଡରେ ବୁଦ୍ଧି ପସିଲା ଆଉ।
ହଁ ହଁ।
ଟିକେ ଦୋଷ ରହୁଛି ତମେ ନଦୀ ବଗା କରୁଛ ମାନେ ତମେ ନ ମାନେ-ଏ-ଏ ନଦୀ ସାଇଡ୍ ରେ ସବୁ ସ୍ପଟ ଟାଇପ ର ସବୁ ପଥର ବାଲା ବିଛେଇ ଥାନ୍ତି ଗୋଡ ଟା ଖସତା ନାହିି ।
ହଁ।
ମାନେ ଗଡ଼ାଣିଆ ରହୁଛି ସ୍ଲୋପ ଟା ନା । ରୋଡଟା ରହିଲା କଣ ରୋଡ କେ ଉଞ୍ଚା ରହିଲା ପୋଲ ରହିଲା ଉପରେ ଇଏ ରହିଲା ପୁରା ଗଡାଣିଆ । ଭାର ସମୟରେ କହୁଛି ଘର ଚେଞ୍ଜ କର। ଛୋଟ ଛୁଆ ଯୋଉ କଣ ସେଇଟା ଟିକେ ଅ-ଅ-ଅ ସରକାର ତ ସ ସଚେତନ ହବା ଦରକାର ଆଉ।
ହଁ।